ହ୍ୟାଲୋ, ମ୍ୟାଡ଼ାମ ନମସ୍କାର।
ନମସ୍କାର।
ମ୍ୟାଡ଼ାମ କେମିତି ଅଛନ୍ତି?
କୁହନ୍ତୁ ଭଲ ଅଛି, କେମିତି ଅଛନ୍ତି ଆପଣ?
ହଁ ମ୍ୟାଡ଼ାମ ମୁଁ ବି ଭଲ ଅଛି, ଆଉ କଣ ଖିଆ ପିଆ ସ କରିସାରିଲଣି?
ହଁ ଖାଲି ଚା ଟିକେ ପିଇଚି ଆଉ କିଛି ଖାଇନି କାମ ଟିକେ ସରିଲା ତ ଏବେ।
ହୁଁ।
ବ୍ୟସ୍ତ ରହୁଛନ୍ତି ଆଉ।
ହଁ ଛୁଆ ଅଛନ୍ତି ଟିକେ ତ, ତାଙ୍କ କାମଟା ଟିକେ ସାରିଲା ବେଳକୁ ଚା ଟା ଟିକେ ଚାହା ବିସ୍କୁଟ ଦି ଏଇପଟ ଖାଇ ଦେଇଛି ଆଉ ଟିକେ ଖାଇ ଏବେ ହବ ଆଉ।
ଆଜ୍ଞା ଆମର ତ ସେଇ ରୁଟି, ରୁଟି ସନ୍ତୁଳା ଖିଆ ହେଇଛି ଆଉ। ଆ ଚାଳ ଆଉ ମ୍ୟାଡାାମ ଯୋଉ ପଖାଳ ପଖାଳ ଖାଆନ୍ତିନି?
ନା ପଖାଳ ଖାଏ ବାକି ଏଇନା ସକାଳ ଟାଇମ୍ ଟା ଖାଇନି, ଗରମ ଲାଗି ମୁଁ ବାରଟା ବେଳେ ପଖାଳ ଖାଏ।
ଆଜ୍ଞା, ଆଉ ରଜର ପ୍ରିପାରେସନ କଣ ଚାଲିଛି ମ୍ୟାଡାମ ଆପଣଙ୍କର?
ରଜରେ ପ୍ରିପାରେସନ ଆମର ତ ଆମେ ଏଇଠି ଯୋଉଠି ରହୁଚୁ ଉଁ ଆମର ଅଧିକ ଓଡିଆ ଏଠି ନାହାନ୍ତି, ଆମର କମ ଓଡିଆ ଅଛନ୍ତି ଯେହେତୁ। ଆମର ସେ ଥିଲାଗି ଟିକେ ପ୍ରିପାରେସନ ଆଉ କଣ, ଗାଁରେ ଯେମିତି ଭଲ ଲାଗେ ରଜଟା ହେଲେ ଯେମିତି ସମସ୍ତେ ସ୍ତେ ଏକ ସମସ୍ତେ ଯେମିତି ମିଶି ବୁଝିକରି ରଜ ବାଜ ହବ ଇଏ ହବ। ଇଏ ସେମିତି ପ୍ଲାନିଂ ସମସ୍ତେ କରନ୍ତି, ଆମର ଏଠି କମ ଟିକେ ପ୍ଲାନିଂ ଆଉ। ରଜ ଟିକେ ଭଲ ଲାଗେ ତାପର ଦୋଳି ହେଇଥିଲା କିିନି ଉଁ ଆମେ ଯୋଉଁଠି ସୁବିଧା ନାହିଁ ବି ଆମର ଏଠି ଗୋଟେ ଦୋଳି ଲଗେଇବାକୁ।
ଆଜ୍ଞା।
ହେଇ ପିଠା ଘରେ ଯେମିତି ରନ୍ଧା ବଢା ଖାଇବା ପିଇବା, ଯେମତି ଆମେ ଗାଁରେ ଯେମିତି ଟିକେ ପାଳଉ ସବୁ ଜାଣିଛୁ ସେମିତି ଏଠି ଆମେ ଏକ ଏକଲା ଏକଲା ଟିକେ କରଉ ବାକି କରୁଛୁ। ଆଉ ଗାଁ ରେ ଯଦି ସମସ୍ତଙ୍କୁ ଦେଖିକି ଯେମିତି ସମସ୍ତେ କରୁଥି ଖୁସି ଲାଗେ ଗୋଟେ ସମସ୍ତଙ୍କ ପାଖରେ ହଁ ଏଠି ଟିକେ ସେ ଜିନି ସେଟା ନାହିଁ ବାକି ଆମେ ସବୁ କରୁଛୁ ଏଠି।
ଆମ ଗାଁରେ ତ ପର୍ବ ବେଶୀ ହୁଏ ଆଉ ଗାଁରେ ଝିଅ ମାନଙ୍କର ତ ଏଇ ପର୍ବ, ଆଉ ବୋହୂ ମାନେ ହେଲେ କି ମା ମାନେ ହେଲେ ତାଙ୍କର ତ କାମରେ ରୋଷେଇବାସ କରନ୍ତି, ଝିଅ ମାନେ ତାଙ୍କର
ହଁ ଆମର ଟା ସେଇଆ।
ଆ ଝିଅ ମାନଙ୍କର ଖୁସି। ଆମର ତ ଏପଟେ ବେଶୀ ପୋ ରଜରେ ପୋଡ଼ ପିଠା ଚାଲେ।
ହଁ ପୋଡ ପିଠାଟା ଆମେ ବି ବନାଉ, ପୋଡ ପିଠାଟା ଯେହେତୁ ସେଇଟା ଗୋଟେ ମାନେ ଆମ ପର୍ବର ଗୋଟେ ସେଟା ନିୟମ ଗୁଟା ଫାଷ୍ଟ ଷ୍ଟାଟିଙ୍ଗ ଆମର ରଜରେ ଯେମିତି ପୋଡ଼ ପିଠା, ଆମଟା ବି ସେଇଟା କରିଦିଉ। ଫାଷ୍ଟ ଦିନ ସଜବାଜ ଦିନ ଆମର ସେଇଟା ସାରି ଦିଉ।
ଆଜ୍ଞା ପୋଡ ପିଠା ହେଇଯାନ୍ତି ଆପଣଙ୍କର ୟାଙ୍କ ୟେ ଆସିବେ ଆପଣଙ୍କ ଆସେ ନା।
ହାଁ ମତେ ପୋଡ଼ ପିଠା ଆସେ।
ପୋଡ଼ପିଠା ରେସିପି ଟା କେମିତି ଟିକେ ଆଣନ୍ତେ କହିବେ ମୁଁ ଜାଣିନି।
ଆ ହାଁ ଆ ପୋଡ ପିଠା ଆମଟା ତ ପୋଡ଼ପିଠା ମୁଁ ଖାଲି କ୍ଷୀରରେ ହିଁ ବନାଏ, ସେଇଟା କ୍ଷୀରରେ ଯେତେ ମାନେ କରିବ ସେଟା ପୁରା ବଢ଼ିଆ ଟେଷ୍ଟ ହିଁ ଆସେ, ଆମର ମୁଁ କ୍ଷୀରରେ ଆଉ ପୁରା ନରମ ବି ଲାଗିବ, ପୋଡ଼ପିଠା କ୍ଷୀରରେ କଲେ
ଆଜ୍ଞା
ମୁଁ ସେ ଅରୁଆ ଚାଉଳ ବାଟି ଆମଟା ମୁଁ ପୋଡପିଠା ଯେମିତି କରେ କି? ମୁଁ ଅରୁଆ ଚାଉଳଟା ଗ୍ରାଇଡିଙ୍ଗ କରେ ମାନେ ପୁଣି ଯେମତି ଆରଟ ଆମେ ଯେମିତି ବାଟଉ ବଟା ଯେମିତି ଆମେ ଚକୁଳି ନାଇଁ ଚୁନା କରେନି। ମୁଁ ବାଟି କିରି ଦିଏ।
ଆଜ୍ଞା
ମୁଁ କ୍ଷୀର ଫାଷ୍ଟ ତାକୁ- ଆଜ୍ଞା, କ୍ଷୀର ପୁରା ନେଇ ଆସିଥିବି କ୍ଷୀର। ଆମର ଯେତେ ମାନେ ବଡ ପିଠା କଲେ ଯଦି ଗୋଟେ କେଜି ଚାଉଳ ଆମେ ନେବା ତାହେଲେ ମୁଁ ତିନି ଲିଟର କ୍ଷୀର ଦେବି ହଁ। ତିନି ଲିଟର କ୍ଷୀର ଦେବି।
ହୁଁ ହଁ ସେଇ ହିସାବରେ ମୁଁ ତିନି ଲିଟର କ୍ଷୀର ହିସାବରେ କେଜି ଚାଉଳ ଧର ବାଟି ଦେଲି। କ୍ଷୀର ଆଉ ସେ ଯୋଉ ବଟା ଚାଉଳକୁ ମୁଁ ତା ଦେହରେ ମିଶେଇ ଦେଲି।
ରାତିଟା ଯୋଉ ଯୋଉ ଚାଉଳଟା ମେଡ଼ମ୍ ସେ ରାତିରୁ ଭେଦା ହେଇକି ଥାଏ ପାଣିରେ ନା ଯେବେ
ହଁ ରାତିରେ ବି ହଁ ଦି ତିନି ଘଣ୍ଟା ଆଗରୁ ବତୁରିଲେ ବି ସେ ବତୁୁରି ଯାଏ। ଟା ଯାଇଥିବ ଘଣ୍ଟେ ରହିଲେ ଦି ଘଣ୍ଟା ରହିଲେ ତ ସେ ବତୁରି ଯିବ ଆପେ ଆପେ। ସେଇଟା ବାକି ସିଝେଇ କି ତା ଦେହରେ ଏକାରେ କ୍ଷୀରରେ ମୁଁ ଗୋଲେଇ କରି ଏକାଥରେ ସେଇ ଚୁଲିରେ, ଆମେ ଚୁଲିରେ କରୁ। ହଁ ଚୁଲିରେ ହଁ। ଚୁଲିରେ ମୁଁ ବସେଇ ଦେଇ ତାକୁ ସେମିତି ଚୁଲିରେ ଏକାଥରେ ବସେଇ କିରି ତାପରେ ଚୁଲି ଜାଳି କରି ତାକୁ ଖାଲି ଘାଣ୍ଟ ଣ୍ଟିବୁ, ଘାଣ୍ଟିି ଘାଣ୍ଟିିକା ସେ ଯେତେବେଳେ ଫୁଟି ଟିକେ ଜନ୍ତି ଜନ୍ତିିକ ସେ ଯେତେ ବହଳ ମଣ୍ଡ ହେଇକି ଆସିବ। ତା ଦେହ ସବୁ ପକେଇ ଚିନି ପକେଇ ବି ଇଲାଇଚି, ଗୋଲ ମରିଚ, କାଜୁ, କିସମିସ ସବୁ ଦିଆ ହେବ। ନଡିଆ କୋରା ବି ଦିଏ, ହଁ ହଁ ନଡିଆ କୋରା ବି ଦିଏ ଆପଣ ଖଣ୍ଡ ନଡିଆ ବି ଦେଇ ଦିଏ ଟେଷ୍ଟ ଲାଗି ଭଲ ଲାଗିବ ବୋଲି।
ଉହୁଁ
ହୁଁ ସବୁ ମାନେ ସେ କାଜୁ, କିସମିସି ଆପଣ ମାନେ ସେଟା ଗୋଟେ ସ୍ଵାଦ ଗୁଣ। ନାଇ ସେଇଟା ଗୋଟେ ଖୁସି, ଇଏ ଭାଇ ମାନେ ଦେଖିବା ସୁନ୍ଦର ଦେଖାଯିବ ବୋଲି ସେଟା ଦିଆ ହୁଏ, ନ ହେଲେ ଟେଷ୍ଟ ନଡିଆ ହିଁ, ନଡିଆ କ୍ଷୀର ହିଁ। ଚିନି ତାର ବନେ ଯେତିକି ଟେଷ୍ଟ ବଢେଇବ, ଲୁଣ ବି ଟିକେ ଏଇ ଲୁଣ ଟା ମତେ ଟିକେ ମିଠା ଅଲନିଆ ଟିକେ ଲାଗେ ବୋଲି ଲୁଣ ମତେ ପିଠା ଟା ଗୁଡ ପକେଇବା ଠିକ୍ ବାକି ମତେ ଯୋଉ ଗୁଡ କଲର ଟିକେ ଯୋଉ ପିଠା ଟା ଆସିବନି ମାନେ ହ୍ୱାଇଟ ଦେଖାଯିବା ପାଇଁ ମୁଁ ଚିନି ଦେଇକି ବାକି ଗୁଡ଼ ଟା ଭଲ ଲାଗେ ମିଠା ରେ -
ହଁ।
ମୁଁ ଵାକି ଚିନି ରେ କରେ ବି ଯୋଉଟା ଦେଲେ ଠିକ ହବ ଭାଇ।
ଆଜ୍ଞା।
ହଁ ମୁଁ ସେମିତି ଦେଇ ଦେଇ ଆସିବି ଯେତେ ବେଳେ ମଣ୍ଡ ହେଇକି ଆସିବ ତାକୁ କାଢିକିରି ସେଢୁ ପୁଣି ସେ କଦଳୀ ପତ୍ର ଯୋଉ ଆମର ସେ ଛୋଟ ଡେକ୍ଚୀ ଯୋଉ ଗାଙ୍ଗୁଲା ରେ ମୁଁ ତାକୁ ସେମିତି ନିଆଁ ତଳେ ଦିଆ ହେଇ ଥିବ ତାକୁ ସେମିତି କଦଳୀ ପତ୍ର ତଳେ ଦେବି ପୁଣି ସେ ସୋଦୁଅ ସବୁ ରଖି ରି ପୁଣି ତାପରେ କଦଳୀ ପତ୍ର ଦେଇକି ସେ ନିଆଁଙ୍କୁ ପୁଣି ତା ଦିହରେ ଦେଇ ଦେବୀ। ପିଠା ଟା ଯେମିତି ପୋଡି ହବ। ସେମିତି ଦେଇ ସାରିଲା ପରେ ପାଞ୍ଚ ସାତ ଘଣ୍ଟା ଖଣ୍ଡେ ର ରଖିଦେଲେ ହେଇଯିବ ପାଞ୍ଚ ଛ ଘଣ୍ଟା ମାନେ ନା ଆମର ଟା ରାତିରେ କରିଦିଉ ସକାଳୁ କାଢି ଦିଉ।
କି ଯେମିତି ଗାଧୋଇ ପାାଧେଇ ଆସି ଖାଇବା ପିଇବା ହୁଏ ଆଉ।
ହଁ ସକାଳୁ ପୁଣି ସେ କଢା କଢି ହେଇକିରି ବାକି ଏମିତି କଲେ ପୁରା ପିଠା ପୁରା ଏତେ ପୁରା ଯେମତି ଛେନା ପୋଡ। ପୁରା ସେମିତି ପୁରା ଲାଗିବ ଏମତି ଆମେ କଲେ।
ଓ କ୍ଷୀରରେ ଆପଣ ଜ ପାଣି ଦିଅନ୍ତିନି ବେଶୀ ବିଲକୁଲ
ପୁରା ହଁ ପୁରା ପୁରା ଛେନା ପୋଡ ବାକି ପୁରା ନରମ ହେଇଯାଇଥାଏ କି
ଆଜ୍ଞା ଆପଣଙ୍କ ଘରେ ସମସ୍ତେ ଖାଇବା ପାଇଁ ଭଲ ପାଆନ୍ତି କି?
ହଁ ଏଇ ପିଠା ଟା ଆଉ ଆମର ପୋଡ ପିଠା ସେମିତି ପାଣି ଆଗରୁ ଦେଇକରି ସେମିତି ସାଧା ଅଲଗା ହିସାବରେ ସେ ପୋଡ ପିଠା କରିବି ମୁଁ ଯେତେ ବେଳେ ମୁଁ ଶାଶୁଘରୁ ଆସିବି ସେଟା ସେମିତି ମୋ ଶାଶୁ ମା ସେମିତି ମାନେ ବନାନ୍ତି। ମୁଁ ଯେତେବେଳେ ଆସିକିରି ମୁଁ ଏମିତିଆ ପି ପିଠା ବନେଇଲେ ସମସ୍ତେ ହିଁ ମତେ କହନ୍ତି ତୁ ହିଁ ପୋଡ ପିଠା ବନା ଆମେ ସମସ୍ତେ ଖାଇବୁ। ଏମତିଆ ବନା ହଉନି।
ଆପଣ କଣ ବାପା ଘରୁ ଶିଖିଥିଲେ?
ଆ କହ କଣ କହିଲେ କି?
ବାପା ଘର ଶିଖି ଥିଲେ କି ପୋଡ଼ ପିଠା ନା ଏଇଠି ଶାଶୁ ଘରେ ରହି
ନା ବାପ ଘରେ ସିଖିକି ଆସିଥିଲି।
ଆଜ୍ଞା।
ମୁଁ ସବୁ ପିଠା ପିଠି ଜେତିକି ଶିଖିଚି ମାନେ ଆମ ରଜ ପର୍ବ ପର୍ବାଣୀ ରେ ହେଇଯାଏ।
ହଁ ହଁ।
ପୂଜା ପୂଜିରେ ଯେତିକି ସେମିତି ସବୁ ଆବଶ୍ୟକ ଯେତିକି ଶିଖି ଯାଇଚି।
ଏ ମଡ଼ ହାଣ୍ଡିରୁ
ଆଜ୍ଞା।
ମଣ୍ଡା ହାଣ୍ଡି ଶିଖି ଛନ୍ତି।
ହଁ ହଁ ସେଟା ଶିଖିଛି।
ଯା ହଉ।
ହୁଁ ମତେ ସେ ସିଝିଲା ପିଠା ଟା ହିଁ ବଢିଆ ଟେଷ୍ଟ ଲାଗେ ଯୋଉ ସିଝା ପିଠା ମଣ୍ଡାର।
ହଁଁ।
ହଁ। ସେଇଟା ମତେ ପୁରା ସେ ଯୋଉ ପୁର ଦିଆ ହେଇଥିବ ଆଉ ମୁଁ ସେଇଟା ଗୁଡରେ ହିଁ କରେ ସେ ଯୋଉ ଛେନା ଆଉ ନଡିଆ ମିଶାଟା। ସିଝା ପିଠା ରେ ମୁଁ ଗୁଡ଼ ଦେଇକିରି ଖାଏ ମତେ ସେ ଯୋଉ ପୁର। ଦିଆ ହେଇଥିବ ପୁରା ସେ ମୁଁ ବହୁତ ପିଠା ପୁରା ସିଝା ଟା ମୁଁ ବେଶୀ କରିବି ଚାଉଳର।
ଆଉ ମ୍ୟାଡ଼ାମ୍ କଣ କେମିତି ସେଲିବ୍ରେସନ ହୁଏ ଆମର ତ ଏପଟେ ସବୁ ଯୋଉ ମାନେ ଝିଅ ଇ ମାନେ ବାହା ହେଇଯାଇଛନ୍ତି। ଯିଏ ନୂଆ ନୂଆ ବାହା ହେଇଥିବେ ପାଞ୍ଚ ଦଶ ବର୍ଷ ଭିତରେ ଥିବେ। ତାଙ୍କ ଘରକୁ ତ ଭାର ଆସେ ଫଳମୂଳ ଭାର ଆସେ।
ଆମ ଟା ବି ସିଆଡେ ସେମିତି ଆସେ ଆମର ସାବିତ୍ରୀ ରଜ ଭାର ପ୍ରଥମ ଝିଅ ଯିଏ ବାହା ହେଇଥିବ। କହୁଛ ତାଙ୍କ ତାଙ୍କ ଘରକୁ ବହୁତ ଭାର ବି ଆମର ଆମର ବି ଅଛି ଆମ ସେ ଆମ ସାଇଡ୍ ରେ ବି ଅଛି।
ହୁଁ ଆଉ ଯଦି ପୁରୁଣା ଟିକେ ହେଇଗଲା ବାପା ଘରକୁ ମାନେ ବାପା-।
ଶାଢୀ ନୂଆ ଝିଅ ପାଇଁ ଶାଢୀ ସାବିତ୍ରୀ ପାଇଁ ବି ଯାଇ। ଆମ ଟା କଣ କରନ୍ତି ଏବେ ସାବିତ୍ରୀ ସାଙ୍ଗରେ ହିଁ ରଜ ଭାରଟା ଦେଇ ଦଉଛନ୍ତି।
ଓହୋ ଆମର କିନ୍ତୁ ରଜକୁ ଯେତେ ହେଲେ ବାପଘର ବୁଲିବାକୁ ଆସିବା କଥା ଆସିବେ। ମାନେ ସ୍ପେଶାଲ କଣ ଥାଏ କି ଆମ୍ବ ଟା ଆମ୍ବ ଆମ୍ବ ନେଇକି ଆସନ୍ତି।
ହଁ ହଁ।
ପୂଜା ମିଠା ହେଲା କାକରା ହେଲା କାକରା। ଏଇରା ନେଇକି ଆସନ୍ତି ଆମ ଏପଟ ସାଇଡ୍ ରେ ସେଇରା ଚାଲେ ଆଉ ଝିଅ ମାନେ ତ। ତିନି ଦିନ ପାଳନ କରନ୍ତି ତ ଆପଣ ତ ଜାଣିଥିବେ।
ହଁ ସେଇଏ ତ ଝିଅ ମାନଙ୍କର କିଛି ନାହିଁ ସେଥିର କାମ ଇଏ ବି।
ଆଜିକାଲି ଛୁଆଙ୍କୁ କଣ ଆଉ ପିଠା ପସନ୍ଦ ହଉଛି ଏ ବିରିୟାନୀ କର। ବିରିୟାନୀ କର କିମ୍ବା ସ୍ପେଶାଲ୍ ଡେ ହେଲା ମାନେ। ସ୍ପେଶାଲ୍ ଡେ ହେଲା ମାନେ ଆଗ ନନଭେଜ୍ ନନଭେଜ୍ ଯେପରିକି। ଆଉ ଭେଜ୍ ବି ରା ତାଙ୍କୁ ଲାଗିବନି ଏମିତି ଗୁରା।
ଭେଜ୍ ଯେ ଆଉ କୌଣସି ଛୁଆ ଖାଇବାକୁ ଆଉ ପସନ୍ଦ କରୁନାହାନ୍ତି। ଏଥର ରଜ ଫାଷ୍ଟ ରଜ ପରା ରବିବାରେ ପଡି ଯାଉଛି। ରବିବାରେ ତ ପୁରା ଆଉ ଛୁଆ ସମସ୍ତ। ପ୍ରାୟ ଏବେ ରବିବାର ଆଇଁଷ ବହୁତ ଛାଡିଦେଲେ ଇଏ ପ୍ରାୟ ଛୋଟ। ଛୋଟ ଛୁଆ ଖାଉଛନ୍ତି ସବୁ ଛୁଆ ପାଇଁ ଖାଉଛି଼
ଆଜ୍ଞା। ଆଉ ଯୋଉ ଏବେ ପଡୁଛି ଯୋଉ ସୋମବାର ଦିନ ପଡୁଛି ପନ୍ଦର ତାରିଖରେ। ସଂକ୍ରାନ୍ତି ଅମାବାସ୍ୟା ଦିଇଟାଙ୍କ ମିଶିକି ପଡୁଛି।
ହଁ ଏଥର ପୁରା ଅମାବାସ୍ୟା ପୁଣି ଗୋଟେ ଦିନରେ ସଂକ୍ରାନ୍ତି ଅମାବାସ୍ୟା ବହୁତ। ଏତେ ଜମା ଏମିତି ସଂକ୍ରାନ୍ତି ଅମାବାସ୍ୟା କେବେ ବି ପଡେନି ନା।
ଆଜ୍ଞା ଯୋଉ ଫିଲ୍ମ ଫିଲିମ୍ ବି ଏବେ ଯାଉଛନ୍ତି ବହୁତ ଲୋକ। ସେଲିବ୍ରେସନ ପାଇଁ ବହୁତ। ତାପରେ ଗଣ୍ଟ ଡିକୟାର କରିଦଉଛି ଛୁଟି ନା
ହଁ।
ସବୁ ଗମେଣ୍ଟ ସ୍କୁଲ କଲେଜ ସବୁ ଛୁଟି ରଜରେ ଆଉ କେତେ ନୂଆ ନୂଆ। ଫିଲ୍ମ ବି ଆସିବ ସବୁ ଓଡିଆ ଫିଲ୍ମ ତାକୁ ବି ସବୁ ଦେଖ। ଦେଖିବା ପାଇଁ ଯିବେ ସେ ଇଏରେ କେତେ ଇଏ କରିଦେଉଛନ୍ତି ତାପରେ ମୋବାଇଲ ରେ ମେନେ ପଳେଇଆଉଛି। ଫିଲ୍ମ ବୁଲି ବେଶି ହଲ୍ କୁ ଆଉ ଯାଉନା।
ହଲ କୁ ଆଗରୁ ଆମେ ବି ସେତେବେଳେ ଯେତେବେଳେ ଆମର ବାହାର ହେଇନଥିଲା ମାନେ।
ହୁଁ।
ଦଶ ବାର ବର୍ଷର କଥା ଆମେ କହୁଛେ ଆମେ ବି ହଲ୍ ଯାଉ ରଜ କେମିତି ହବ ଆମେ ଫିଲ୍ମ ଦେଖିଆ ଯିବୁ କେବଳ ମାନେ ରଜ ଟାଇମ ଟାହିଁ ଆମେ ଫିଲ୍ମ ଦେଖିଯାଉ ଅଲଗା ଟାଇମ କେବେ ବି ଯାଉନୁ। ସବୁ ହଲ ରେ ବହୁତ ଫିଲ୍ମ ଓଡିଆ ଫିଲ୍ମ ଦେଖିଛି ପାଞ୍ଚ ସାତଟା ଖଣ୍ଡେ ଫିଲ୍ମ ହଲ ଦେଖିଆକୁଯାଇଛି। ରଜ ଟାଇମ ଆକଚୁଲି ବଢିଆ ଲାଗେ।
ହୁଁ ହୁଁ ଟିକେ ପାଗ ବି ଭଲ ଗରମ ରୁ ଟିକେ ବି ରକ୍ଷା ମିଳି ଯାଇଥିବ। ଗରମ ବି ହଉନଥିବ ବର୍ଷା ଆସି ଯାଇଥିବ।
ହଁ।
ସେ ଟାଇପ ରେ ଆମେ ବୁଲାବୁଲି ପାଇଁକା ପୁରା ବଢିଆ ଲାଗେ। ଖୁସି ଲାଗେ।
ହଁ ଆମେ ବହୁତ ଠାକୁର ନୂଆ ସାଙ୍ଗେ ସେ ପିଠାପଣା ଗାଁ ମହଲଟାକୁ ପ୍ରକୁତ ରେ ଏ
ହଁ ବଡ ବଡ ଗଛରେ ଯୋଉ ଦୋଳି ଲାଗିଥିବ ସେ ଦୋଳିକୁ ମାନେ ପିଲା ଗଦା ହେଇଥିବେ ତମ ପରେ
ଆମେ ଖାଲି ପୁରା ଲାଇନ୍ ଲଗେଇ ଦଉ ସେଇଟା ସତ ଏତେ ବଢିଆ ଲାଗେ ସେ ସବୁ ମାନେ ମନ ବି ବହୁତ ବଢେଇ ଆଉ ପୁରା ଲାଇନ ଲଗେଇଥିଲା ଆମ
ଏବେ ସେ ଦୋଳି ବି କମିଗଲାଣି ବୁଝିଲେ ମ୍ୟାଡାମ ସେ ଏତେ ବି ସେ ଦୋଳି ଆଉ ଲାଗୁନାହାନ୍ତି କଣ ଛୁଆ ବ୍ୟସ୍ତ କଣ ଯିବେ ଖେଳିବା ପାଇଁ।
ହଁ।
ଦୋଳି ବି ଆଉ କଉଠି ନାହିଁ ଆମ ଗାଁ ରେ ଗୋଟେ ଗାଁରେ ଆମର ଦଶ ପନ୍ଦରଟା ଖଣ୍ଡେ ଦୋଳି ଲାଗୁଛି। ଯେହେତୁ ଆମେ ମାନେ ଗାଁ ଫାଷ୍ଟରୁୁ ବାହାରୁ ଲାଷ୍ଟରେ ବାହାରିବୁ ମାନେ ଫାଷ୍ଟୁ ଖେଳି ଖେଳିକା ଲାଷ୍ଟରେ ବାହାରିବୁ।
ସମସ୍ତେ ଯିବୁ ଯାହାର ଯାହାର ଦୋଳି ଲାଗିଛି।
ଆଜ୍ଞା ଆଉ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇ ରଖିଛି ମାଡାମ ନମସ୍କାର।
ଆଜ୍ଞା ଆଜ୍ଞା ନମସ୍କାର।